ହଁ ଜୟଗୁରୁ।
ଜୟ ଗୁରୁ ଜୟଗୁରୁ।
ଆଉ କଣ କରୁଛନ୍ତି ସକାଳୁ?
କଣ କରିବି ଆଉ ନାସ୍ତା ପାଣି କରିକିରି ମାନେ ବନେଇଛି କିଛି କରିନି କରିକି କହିଦେଲି ନାସ୍ତା ବନାବନି ସାରିକି ଛୁଆପିଲା ସବୁ ସ୍କୁଲ ଗଲେ ଭାଇ ବି ଗଲେ ଏଠି ବସିଛି। ଟିକେ ମାନେ ଖା ଦପହର ଖାଇବାର ପ୍ଲାନିଂ କଣ କରୁଛି ଆଉ।
ହୁଁ।
କଣ କରିବି।
ଆଉ ଘରେ ସବୁ ଖାଇ ସାରିଲାଣି?
ନାମ କେହି ଖାଇ ନାହାନ୍ତି ଖାଲି ଯିଏ ଯିଏ ସ୍କୁଲ ସବୁ ଯାଇଛନ୍ତି
ଖାଲି ଆପଣ ଖାଇ ନଥିବେ ଆଉ ଶାଶୁ ଶ୍ୱଶୁର କିଏ ଯ ଥିବେ ଖାଇ ନଥିବେ ଆଉ।
ଆ ମୁଁ କେମିତି ଖାଇବି।
ହଁ ସେ ତ ନ ଖାଇଲେ ଖାଇ ହବନି ହୁଁ। ବୋହୂ ପରା
ବହୁବା।
ଖାଇଲେ ଖାଇ ହବନି
ନାଇଁ ହେଲେ ବି ହେଲାଣି ବାର ତେର ବର୍ଷ ହେଇଗଲାଣି ଟିକେ ପୁରୁଣା ହେଲାଣି ହେଲେ ବି ସେଇଟା କରି ତିନ ତଉ
ନାଇଁ ଯୋଉଟା କରିନାହାନ୍ତି ସେଟା ଆଉ କରିଲେ ତର ଭଲ ଲାଗିବନି ଖାଇଲା ବେଳେ ସେ ଦେଖିଦେବେ ଜଣେ କାଇଁ କହିବାକୁ ଯିବ।
ହଁ ହେଇସା ରଖିବେ ତାପରେ ରାଗ ରଖିବେ ଖାଇବେ ବେନି ତାଙ୍କୁ ଅଶାନ୍ତି ଲାଗିବ।
ତାଙ୍କୁ ଅଶାନ୍ତି କଲେ ଘରେ ଅଶାନ୍ତି ପୁରା।
ଲୁଚି ଖାଇଲେ ବି ଶାନ୍ତିରେ ଖାଇ ପାରିବନି ଖାଲି ଏବଟେବ ଏବଟେ ବ ହଉଥିବ।
ହଁ ତା ଅପେକ୍ଷା ତାଙ୍କ କାମ ସାରଦବ
ଟାଇମି ହେଇନି-ହେଇନି ସାଢ଼େ ଆଠଟା ତ ହେଇଛି ନଅଟା ଭିତରେ ନଅଟାରୁ ଦଶଟା ଭିତରେ ନାସ୍ତା କରିବା କଥା ନାସ୍ତାଟା ଆଉ କେତେ କରିବ।
ହୁଁ।
ଆଉ ଆମ ତ ଲେଡିସ ମାନଙ୍କ ଟିକେ ଲେଟ୍ ହୁଏ।
ହଁ ଲେଡିସ୍ ମାନେ ତ ସମସ୍ତେ ଖାଇସାରିଲେ ଲାଷ୍ଟରେ ଖାଇବେ ଆଉ।
ଲାଷ୍ଟରେ ଖାଇବି ଯା ବସିଆ କୁଚା
ହୁଁ ସମସ୍ତେ ଖାଇସାରିଲା ପରେ ଲାଷ୍ଟରେ ଖାଇବେ କଣ। ଆଉ।
କଣ କରୁଚ?
ମୁଁ ଏଇ ବସିଛି ଆଉ ତମ ସାଙ୍ଗେ କଥା ହଉଛି ମୋର ବି ସବୁ କାମ ସରିଗଲାଣି। ହଁ ରୋଷେଇ ସାରି ଦେଇ ଆମର ଟିକେ କିଚେନ ଟା କାମ ହବ ତ।
ଓହୋ କଣ ପ୍ରୋବ୍ଲେମ୍ ଅଛି ବୋଧେ।
ହଁ ନୂଆ ନୂଆ ଏବେ ଘରକୁ ଆସିଛୁ ହେଲେ ସେ କିଚେନ ଟା ହଁ ଭାଙ୍ଗି ଯାଉଛି ସେ କିଚେନ ଟା ଉପର ଯୋଉ ଏଇଟା ଗ୍ୟାସ
ଓହୋ କ୍ଵାଟର ଚେଞ୍ଜ କରିଛନ୍ତି।
ଏବେ ନୂଆ ଉଁ--କ୍ଵାଟର କୁ ଆସିଚୁ। ଉଁ କ୍ଵାଟର ରେ ତ ଦେଖି ଖିଆକୁ ଆସିଲୁ ହେତେବେଳେ ଠିକଠାକ୍ ଥିଲା, ଏତେ ଆମ ର ନଜର ନଥିଲା ଏଠି। ଆଉ ଏବେ ଦେଖିଲୁ ରୋଷେଇ କଲାବେଳକୁ ଭାରି ଅସୁବିଧା ହଉଛି। ସେ କହିଥିଲେ ତ ଆସିକି କାମ ଟା କରିବେ ଟିକେ ଟାଇଲ ପକେଇବେ ସେଇଠି। ଆଉ ସେଇଥିପାଇଁ କାମଟା ଜଲ୍ଦି ସାରି ଦେଇଛି ଆଉ। ନହେଲେ ଅସୁବିଧା ହବ।
ସେଇଟା ମାନେ କାମଟା ସାରିକି ଯାଇଥାନ୍ତ।
ହଁ ହଁ ସେମିତି ହେଇଥାନ୍ତା ହେଲେ ସେ ଆମକୁ ଏତେ ରୋଷେଇ ଘରଟା ଆଉ ନଜର ନାହିଁ। ହଁ ସେ ସାଲ୍ପ ଉପରଟା କୁ ଆଉ ନଜର ହଁ ଏତେ ନଜର ନାଇଁ। ନହେଲେ କାମ ଟା ସାରିକି ଆସିଥାନ୍ତୁ ଅ ଏବେ ସବୁ ରୋଷେଇ ଘରୁ ବାହାର। କର ପୁଣି ଅ ତିନି ଚାରି ଦିନ ପାଇଁ ବାହାରେ ରୋଷେଇ କରିବାକୁ। ପଡିବ ଆଉ ବାହାରେ ମାନେ ପୁରା ବାହାରେ ନାଇଁ ରୁମରେ।
ହଁ ମ ବାହାରେ ମତଲବ ରୋଷେଇ ଘର ବାହାରେ ଆଉ।
ହୁଁ। ହଁ ସେଇଆ ସେ ଆସିବେ କହିଥିଲେ ତ ସେ ଆସିବା ପୂର୍ବରୁ କାମଟା ସେଥିପାଇଁ ସାରି ଦେଇଛି ଆଉ।
ହଁ ହଁ ନିଶ୍ଚିନ୍ତ।
ଆଉ। ନାସ୍ତା ଫାସ୍ତା କରିନାହାଁନ୍ତି ଆପଣ ଖାଇନାହାଁନ୍ତି କିଛି।
ନା ଖାଇ ନାହାଁନ୍ତି। ଖାଇନୁ ଆମେ ଆଉ ବାପା ହେରୀକା କିଏ ଖାଇ ନାହାନ୍ତି ତ ଆମେ ଖାଇନୁ। ଅଛି ଅଭ୍ୟସ୍ତ ନଥିଲା ଝିଅ ବେଳେ ବାହା ସରିଲା ପରେ ଛୁଆ ପିଲା ହେଇଗଲା ପ ରେ ଟିକେ ଅଭ୍ୟାସରେ ପଡ଼ିଯାଇଚୁ ଆଉ। କିନ୍ତୁ ସେ ଯୋଉ ମୁଣ୍ଡ ବିିନ୍ଧା ଟା ଆରମ୍ଭ ହଉଛି କାହାର। କେମିତି ହଉଥିବ କି ନାହିଁ କିନ୍ତୁ ମୋର ତ ମାନେ।
ଚା ନ ପିଇଲେ ମୁଣ୍ଡବିନ୍ଧା ହବ ଦିନ ମାନେ ଏମିତି ଅଭ୍ୟାସ ନାହିଁ ଯେ ତିନି ଚାର ଥର କିମ୍ବା ଦିଥର ଗୋଟେ ଥର କମ୍ପଲସରୀ।
ଏ ସକାଳ ଟାଇମ ଟା ପିଉ
ହଁ ସକାଳ ଟାଇମ ନାସ୍ତା ସହିତ ଚା ଟା ହୁଏ।
ଜଣେ ଜଣେ ଅଛନ୍ତି ଚାହା ନ ପିଇଲେ ସେମାନେ ବାଥରୁମ ଯିବେନି ସକାଳୁ।
ହଟାଇଁ ସେ ବଦ ଅଭ୍ୟାସ ତ ଆମର ନାହିଁ କି କିନ୍ତୁ ଆମେ ତ ବାସି ମୁହଁ ହଁ ବାସି ମୁହଁରେ ବି ପାଣି ପିଉନା ନା।
ହଁ ଆମ ଜଣେ ଜଣଙ୍କର ନଥାଏ। କିନ୍ତୁ ଆଉ ଜଣ ଜଣ ସେ ଲେଡିଜ ହେଲେ ବି ସେ ନାଇଁ ଚା ପିଇକି।
ଲେବି ଚା ବିସ୍କୁଟ ନ ଖାଇଲେ ତାଙ୍କର।
ଚା ପି କିନା ସେ ଆଗେ। ଯିବେ ତାପରେ ଫ୍ରେଶ ହେବେ, ଆମର କଣ ଆମେ ରୋଷେଇ। ଭିତରକୁ ବି ପଶିବୁନି।
ପସିବୁନି ସେ ତାଙ୍କର କିନ୍ତୁ ଭଲ। ସୁବିଧା ଆଉ ଠାକୁର ବଢ଼ିଆ ସେ ରଖିଛନ୍ତି ତାଙ୍କୁ।
ପୂଜା ପାଠ କରିବ ତା
ହଁ କାରଣ ମୁଁ ଦେଖିଛି ବୋଲି କହୁନି କିନ୍ତୁ। ମୁଁ ଏମିତି ସବୁ ଦେଖେ ଗୋଟେ ଗୋଟେ ମୋବାଇଲ୍ କିମ୍ବା ଟିଭି ଏମିତି ସବୁରେ। ଯିଏ ବେଶୀ ପୂଜା ପା ଠକରେ ତାକୁ ବେଶୀ ଠାକୁର ମାନେ ଇଏ ଦିଅନ୍ତି।
ତାଙ୍କୁ ବେଶୀ ପରୀକ୍ଷା କରନ୍ତି କଷ୍ ଷ୍ଟ ଦିଅନ୍ତି ମାନେ ସେ କେତେ ପରୀକ୍ଷା ପାର ହଉଛି। ସେ ହାର ମାନୁନି ତ ସେଇଟା ଭାବନ୍ତି ଠାକୁର। ଆଉ ଇଏ ତ ଯିଏ ତ କରୁନି ସିଏ ତ କରିବନି। ତାକୁ ପରୀକ୍ଷା କରିକି ଲାଭ କଣ।
ଓହୋ ଆସି ଆସିଚ ମୁଁ ସେ ଘରୁ।
ଆଜ୍ଞା।
କ?
ହାଲୋ।
ହାଲୋ।
ହଁ କଣ କରୁଛନ୍ତି କି? ହଁ ମୁଁ କହିଲି କଣ କାମ କରୁଛନ୍ତି କି?
ନାଇଁ କାମ କିଛି ନାଇଁ ମୁଁ ବାରି ପଟେ ଥିଲି ତ ସେ ମାନେ ବାଥରୁମଟା ସେଇପଟେ ଅଛି ଶଶୁର ସେଇପଟକୁ ଯିବେ। ଭିତରକୁ ଆସିବାକୁ ପଡ଼ିଲା।
ଓ ହୋ। ଏବେ ଫ୍ରେଶ ହେବେ ନା ଏବେ ଗା
ହଁ ହଁ ସେ ସେ। ତାପରେ ନାସ୍ତା ଦେଇକିରି ଗରମ ବି ଲାଗୁ ଭାଗୁଛି ଦେଇକି କେତେବେଳକୁ ବାହାରିବି?
ଛୁଆ ପିଲା କଣ ସବୁ ସ୍କୁଲ ଯାଇଛନ୍ତି? ଆଉ ଭାଇ ବି ସ୍କୁଲ ଯାଇଛନ୍ତି। ମଣିଙ୍ଗ କ୍ଲାସ ଥିବ ଜଲଦି ବୋଧେ ଛୁଟି ହବ ଆ
ହଁ ଛୁଆଙ୍କର ତ ସାଢ଼େ ଦଶଟା ଆଉ ଭାଇ ଆସିଲା ବେଳକୁ ସାଢ଼େ ଗୋଟେ ଦିଟା ଦୁଇଟା ଦୁଟା।
ଭାଇଙ୍କର ତାହେଲେ ମର୍ଣ୍ଣିଂ କ୍ଲାସ ନୁହଁ।
ମଣିଙ୍ଗ ଯେ ତାଙ୍କ ର ସିଆ ଚାଲି ସେ କ୍ୟାପିଙ୍ଗ ଫ୍ୟକିଙ୍ଗ ରେ ଯାଉଛନ୍ତି ନା।
ଓହୋ ତାଙ୍କର ଏଇଟା ମାନେ ଗୋଟେ ଟାଇମ ହଉଛି ଆଉ।
ହଁ ହଁ ହାଫ ଡେ ହଉଛି ଆ ସେଇ ଟାଇପରେ ଆଉ ଫୁଲ ଡେ ହେଲେ ତ ଛଅଟା ହଁ। ହଁ ସାଢ଼େ ପାଞ୍ଚଟା ଛଅଟା ଆଉ। ଘରେ ପହଞ୍ଚିଲା ବେଳକୁ ଛଅଟା ଟିକେ ଦୂର ଅଛି ନା। ସାଢ଼େ ପାଞ୍ଚଟାରେ ଛୁଟି ହେଉଛି ଘରେ ପହଞ୍ଚିଲା ବେଳକୁ ଛଅଟା ଆଉ।
ଛଅଟା।
ଆଉ ଆଉ ଘରେ କିଏ କିଏ ଅଛନ୍ତି?
ଘ ରେ ତ କହିଲି ଶାଶୁ, ଶ୍ୱଶୁର ଆଉ ଆମେ ହଜବ୍ୟାଣ୍ଡ, ୱାଇଫ୍ ଆଉ ପିଲା ଦୁଇଟା ଆଉ।
ଆଉ ଆପଣ କେତେ ଭାଇ ଭଉଣୀ?
ଭଉଣୀ ତିନି ଚାରି ଭାଇ ଭଉଣୀ ତିନି ଭଉଣୀ ଗୋଟେ ଭାଇ ଭାଇ ମୋ ଉପରେ ବଡ଼।
ସବୁ ବାହା ହେଇ ଯାଇଛନ୍ତି?
ହଁ ସବୁ ବହାହେଇଯାଇଛନ୍ତି।
ହଁ ହୁଁ।
ବାହା ହେଇଛନ୍ତି ସମସ୍ତେ ଭଲରେ ଅଛନ୍ତି ଭାଇ ପୁରା ପ ହଁ ଭାଇ ପୁରା ପଛରେ ବାହା ହେଲା ଆଉ।
ଭାଇ କିନ୍ତୁ ବଡ ହେଇଥିବେ।
ପୁରା ବଡ଼ ମୋ ଠାରୁ ବି ବଡ଼।
ହଁ ସିଏ ସମସ୍ତଙ୍କ ବାହାସାହା କରିସାରିବେ ତାପରେ ସିଏ ବାହା ହେବେ ଆଉ।
ହଁ ଟେନସନ ଦେବେନି ନା।
ହଁ ସବୁ ଘରର ବଡ ପୁଅ ମାନେ ସେୟଆ ହିଁ କରନ୍ତି। ସବୁ ଟେନସନ ସାରିକି ଲାଷ୍ଟରେ ବାହାହେବେ। ଭାଇଙ୍କର ଛୁଆ ପିଲା କଣ?
ଭାଇଙ୍କର ଗୋଟେ ପୁଅ ଆଉ ମୁଁ ମୁଁ ହେଲା ଭାଇ ତଳେ ମୋର ତ ଦିଇଟା ଆଉ ମୋ ମଝିଆଣୀର ଦିଇଟା ଝିଅ। ଦିଅ ସାନଟାର ଗୋଟେ ପୁଅ ଅଛି ଆଉ ଅସୁବିଧା ଅଛି ଏବେ ଆଉ।
ଓହୋ ହେ ସମସ୍ତଙ୍କର ଦିଦିଟା ଆଉ ଖାଲି ଭାଇର ଗୋଟେ ଆଉ।
ଯୋଉ ଗୋଟେ ଆଉ।
ଉହୁଁ ଭାଇର ପୁଅ?
ହଁ ଭାଇର ପୁଅ।
ଉଁ ସମସ୍ତଙ୍କର ଗୋଟେ ପୁଅ ଗୋଟେ ଝିଅ ନା ଆଉ
ନାଇଁ ସେ ମଝିଆଣୀର ଦିଇଟା ଝିଅ।
ଦିଇଟା ଝିଅ ଝିଅମାନେ ବଡ ବଡ ହେଇଗଲେଣି?
ହଁ ବଡ଼ ବୋଲେ ଗୋଟେ ମେଟ୍ରିକ-ଗୋଟେ ପ୍ଲସ୍ ଟୁ କଲାଣି ଆଉ ଗୋଟେ ସେଭେନ୍ ପ୍ଲାସ୍ ଆଉ।
ହ ଓହୋ ହଁ ବଡ ହେଇଗଲେଣି ତଥାପି ଆଉ। ଛୁଆମାନେ ତ ସାଙ୍ଗେ ସାଙ୍ଗେ ବଢି ଯାଉଚନ୍
ଇ ହି ହି ଏଇଠି ଦେଖୁ ଦେଖୁ ଏଇଠି ଇଏ ହେଯାଉ
ହୁଁ ଏଠୁ ସାଙ୍ଗେ ସାଙ୍ଗେ ଏତେ ଛୋଟ ଥିବେ ସାଙ୍ଗେ ସାଙ୍ଗେ ସ୍କୁଲ ଯିବେ।
ସମୟଟା କାହାକୁ ଅପେକ୍ଷା କରିଚି ସମୟ କେବେ କାହାକୁ ମାନେ ପାଏନି ଏତେ କାମ, ଏତେ ଜଞ୍ଜାଳ, ଏତେ ବିଜି ଭିତରେ ସମୟଟା ଆ ମତେ ଲାଗେକି ସମୟଟା ଆଉ ଟିକେ ଅଧିକ ଦେଇଥାନ୍ତା।
ହୁଁ କିନ୍ତୁ ସମୟ ଯେତିକି ସେତିକି ହିଁ ରହିବ ସ୍ ସମସ୍ତେ ଭାବନ୍ତି ସମୟଟା ଆଉ ଟିକେ ଅଧିକା ହେଇଯାଆନ୍ତା କି ସେ ସେତେବେଳେ ବି ଅଧିକା ହେଇଗଲେ ବି ଲୋକ କହିବେ ଆଉ ଟିକେ ଅଧିକ ହେଇଯାଇଥାନ୍ତା କି।
ହଁ କାରଣ କାମ ତ ସରୁନି ଆଉ
କାମ ତ କେତବେଳେ ସରିବନି।
ଆଜି କୋଉ କୋଉ କାଲିକି ଇ ମାନେ ପାର ହେଇଯାଉଛି ବାର ଘଣ୍ଟା ଚବିଶି ଘଣ୍ଟା କେମିତି
ହୁଁ ଦିନଟା ଏତେ ଜଲଦି ଗଡି ଗଡି ଫଳୋଉଚି ଜଣାପଡୁନି।
ଜଣାପଡ଼ୁନି।
ଆଉ?
ଆଉ ତମ ଖବର କଣ?
ହୁଁ ଆମର ତ ସବୁ ଭଲ ଆଉ ହଜବେଣ୍ଡ ଡ୍ୟୁଟି ଯାଇଥିଲେ ଆସିକି ନାଇଟ ସିଫଟରେ ଶୋଇଚନ୍ତି ମୁଁ ବାହାରେ କଥା ହୋଉଛି।
ଓହୋ ଚିଲେଇଲେ ରେ-ମାନେ ଗେଜେ ଗେଜେ ହେବେ।
ରାଗିବେ ସେ ରାତିରେ ଅ ନାଇଁ ପୁରା ପୁରା ରାତି ସାରା ପୁରା ତାଙ୍କର ଅନିନ୍ଦ୍ରା ନା।
ନିିଦ୍ରା ଆଉ ସେ ରାତି ନିଦଟା ଦିନରେ ମାନେ ଫାଇଦା ଉଠାଇବେ।
ସେ ରୁମକୁ ମୁଁ ଯାଏଁ ହଁ ପୁରା ଉଠେଇବେ ପୁରା କମ୍ପଲିଟ୍ କରିବେ।
ପୁରା କମ୍ପଲିଟ୍ କରିବେ ଆ
ହଁ ହୋଉ ରଖୁଚି ଆଉ।
ହୋଉ ହୋଉ ଠିକ୍ ଅଛି।